ହ୍ୟାଲୋ
ହଁ ଏବେ ଶୁଭ ଯାଉଛି ନା
ହ୍ୟାଲୋ
ହଁ ଏବେ ଶୁଭ ଗଲା
ହଁ ହଁ କଥା ସ ଶୁଭୁଚି କଣ କରୁଥିଲ
ଆଚୁଆଲି ମୁଁ ତ ଏଠି ବସିଛି ଆଉ ମୁଁ ଭାବୁଥିଲି ଆମେ ଗୋଟେ କଣ ଗୋଟେ ମାନେ କୋଟେ କୋଟେ ଏବେ ତ ସବୁ ବହୁତ ମାନେ ସିଜନ୍ ମାନେ କଣ କହିଲ ଆସିଲାଣି ଆମର ମାନେ ପ୍ରୋଗ୍ରାମ ର ଜ ହଉ କି ଅଦର ମାନ ସେ ଫେଷ୍ଟିଭାଲ୍ ସବୁ ଆସୁଛି ତ ସେଥିପାଇଁ ଭାବୁଥିଲି ଏବେ ଯେହେତୁ ଗୋଟେ ରଜ ମାନେ ତମେ ଗାଁ କ କଣ କେବେ ଆସିବ ସେଇ ବିଷୟରେ ଟିକେ କଥା ହେଇଥାନ୍ତ।
ହଁ ହଁ ରଜ। ତ ଏ କଣ କିଣା କିିଣି କଲେଣି ଶାଢୀ ଡ୍ରେସ କଣ କରୁଛ।
ଅ ହ ନାଇଁ ମୁଁ ତ ଆକ୍ଚୁଆଲି ଆଜି ହିଁ ମାନେ ମାର୍କେଟ ଯାଇଥିଲି ରଜ ପାଇଁ କିଣିବା ପାଇଁ ତ ଏତେ ମାନେ ଭଲ କଲେକ୍ସନ ଆମର ଆସିନି। ହେଲା। ତ ସେଥିପାଇଁ ମୁଁ ଟିକ। କହିଲେ ଟିକେ ଅପେକ୍ଷା କରିବା ପାଇଁ ତ ସେ ମୁଁ ଆଣିଛି କିନ୍ତୁ ସେ କହିଲେ ଆଉ ତିନି ଚାରି ଦିନ ପରେ ଆସ ତାଙ୍କର ସବୁ ରଜ ପାଇଁ ଆଣିଛନ୍ତି ଶାଢ଼ୀ ଫାଢ଼ୀ କି କୁର୍ତ୍ତୀ ହେଉ ଆଉ ଛୋଟ ଛୁଆଙ୍କର ବି ବହୁତ କିନ୍ତୁ ଛୋଟ ଛୁଆଙ୍କର ଡ୍ରେସ୍। ଆମେ ଦେଖୁଥିଲ ବହୁତ ଭଲ ଆସିଥିଲା ଆଉ ଏମିତି ସବୁ କଲେକ୍ସନ ମାନଙ୍କୁ ଆଣୁଛନ୍ତି ଆଉ କହୁଛନ୍ତି ଆଉ ରଜ ପାଖାପାଖି ଥିବ ସାତ ଆଠ ଦିନ ସେ ସବୁ ଆଣିବେ ନୂଆ ମାଲ ଏବେ ଆଣିନାହାନ୍ତି ଆଉ ଯାହା ସାବିତ୍ରୀ ପାଇଁ ଯାହା ଜିନିଷ ଆସିଥିଲା ସେ ସବୁ ଜିନିଷରେ ସବୁ ଆଣୁଛନ୍ତି କିଣାକଣି। କରୁଛନ୍ତି ଆଉ।
ହଁ ଏବେ। ତ ଭଲ ଭଲ କଲେକ୍ସନ ର ଶାଢୀ ଆସୁଛି ତାପରେ ରଜରେ ତ ଝିଅଙ୍କର ସ୍ପେଶାଲ ଶାଢୀ ଓଡିଶାର।
ଅ ହଁ। ଆଉ ତମର ରଜରେ ସବୁ ଆଉ ମୁଁ ତ ଆଣିବାକୁ ମାନେ ଯୋଉ ଆଣିଥିଲି ଚୁଡ଼ି ସେଟଟା ଆଣିଛି ଆଉ ଗୋଟେ ନେଲପାଲିସ୍ ଏମିତି ସବୁ ଯେ ପିଲାଙ୍କର ଯୋଉ ଅଳତା ହଉ କି କଣ ଏଇ ସବୁ ଜିନିଷ। ସବୁ ଆଣିଚି ମାନେ ର
ର ସାହାଯ୍ୟସଜଜା ପାଇଁ ଯାହା ଦରକାର ଅଛି। ମୁଙ୍କର ଆଉ ଏଇ ଜିନିଷ ସବୁ ଆଉ ଶାଢୀ କୁ ମ୍ୟାଚିଂ କରିକି ସବୁ ଆଣିଥିବ ଆଉ ନା। ଉଁ।
ଆଉ କଣ କଉ ପ୍ରୋଗ୍ରାମ ହଉଛି। ଆକ୍ଚୁଆଲି ହଁ ପ୍ରୋଗ୍ରାମ ତ ଆମର ହଉଛି, ମାନେ ରଜ ପାଇଁ ଆମର ଯେହେତୁ ଗଟା ଗାଁରେ ଗୋଟେ ଆମର ଗୋଟେ ଆମ୍ବ ତଟା ଅଛି ସେଇ ପାଖରେ ଆମର ଗୋଟେ ପ୍ରୋଗ୍ରମ୍ ହଉଛି ମାନେ ଆଗରୁ ତତେ ହୁଏନି କିନ୍ତୁ ରଜ ମହୋତ୍ସବ ଗୋଟେ। କରିବେ ବୋଲି ଆର ବର୍ଷ ଏତେ ମାତ୍ରାରେ ହେଇନଥିଲା ଫାଷ୍ଟ କି ଷ୍ଟାର୍ଟ କରିଥିଲେ ଆଉ କିଛି ହେଇପାରିଲାନି ତ ଏଇ ବର୍ଷ ମାନେ ଭଲସେ ପ୍ଲାନିଂ କରିଛନ୍ତି କରିବେ ବୋଲି, ଯେମିତି ଦୋଳି ପକେଇବେ ମାନେ ଚାରି ପାଞ୍ଚଟା ମାନେ ପ୍ଲାନିଂ ହେଇଛି ଯେମିତି ହେଲା ମାନେ ଖାଇ ଦୋଳି ହଉ କି ଆଉ ଚକ୍ରି ଦୋଳି ହଉ କି ରାମ ଦୋଳି ଏମିତି ସବୁ ବହୁତ ଭେରାଇଟିର ଯ ଦୋଳି ପକେଇବେ ଆଉ ତାପରେ ଖାଇବା ଉପରେ ବି ଷ୍ଟଲ୍ କେତେଟା ଦେବେ କହୁଥିଲେ ଆଉ ପାନ ତ ଆମର ରଜର ମୁଖ୍ୟ ମାନେ ଇଏ। ସେଇଟା ବି ପାନଷ୍ଟଲ ବି ଗୋଟେ ପକେଇବା ବୋଲି ପ୍ରୋଗ୍ରାମ୍ ଅଛି। ଏସବୁ ଜିନିଷ କରୁଛନ୍ତି ତାର ଟେଣ୍ଟ ଫେଣ୍ଟ ବି ସବୁ ମରାହେବ। ଆଉ ସଜାସଜି କରାଯିବ ଆଉ ଆମର ସେଲଫି ପଏଣ୍ଟ ଗୋଟେ କରେଇବେ ବୋଲି କଥା ହେଉଥିଲେ। ସେଇଠି ଯାଇ ଫଟୋ ଫଟୋ ଉଠେଇବା ପାଇଁ। ଏମିତି ସବୁ ପ୍ରୋଗ୍ରାମ ଅଛି। ଆଉ ଦୋଳି ଟାକୁ ଆମର ଭଲସେ ସଜେଇବେ ସେ ସବୁ ଜିନିଷ ଆମର ପ୍ଲାନିଙ୍ଗ କରିଛୁ। ଆଉ କିଛି ମାନେ ଆଟିଫିସିଆଲ ଫୁଲ ନା ଆଣିକି ନର୍ମାଲି ଏଇ ଯୋଉ ଫୁଲରେ ସବୁ ଦୋଳି ସଜେଇବା ଆମର ସବୁ ପ୍ଲାନିଙ୍ଗ ଅଛି। ଏମିତି ସବୁ ସଜାସଜି କରିବୁ ଆଉ ଗେଷ୍ଟ ହିସାବରେ ବି ମାନେ କାହାକୁ ଡାକିବାର ପ୍ଲାନିଙ୍ଗ ଅଛି। ଯେମିତି ଆମରାନେ ଆମର ଏମ ଏଲ୍ ହଉ କି ମାନେ ସ୍ଥାନୀୟ ସରପଞ୍ଚ ଏସବୁ ବି ଡାକିବା ସବୁ ଆମର ପ୍ରୋଗ୍ରମ୍ ଅଛି। ଆଉ ତମାଟେ ଏମିତି ସବୁ କରନ୍ତି ନା କିଛି ଅଲଗା କରନ୍ତି।
ନା ଇଆଡେ ସେ ପାଖାପଖି ସହର ପାଖାପାଖି ହଉଛି ଗାଁ ଗାଁ ଏ ଏଠି କିଛି ହଉନି ଆଉ। ତମର ସେଇଠି ଅରିଜିନାଲ ଫୁଲରେ ସଜେଇଲେ ସେ ମଉଳିଯିବ। ଗୋଟେ ଦିନରେ ଆଟିସିଆଲ ହେଲେ ଟିକେ ରହିବ ତିନି ଦିନ। ଦେଖିକି କରିବ ଯୋଉଟା ର ପୁଣି ସବୁଦିନ ତମେ ଟାଇମ ଦବାକୁ ପଡିବ ନା। ଦୋଳି ସଜେଇବାକୁ ପଡିବ। ତାକୁ ଏମିତି କଲେ ହବ ଭଲ ସେ ଗୋଟେ ଫୁଲରେ ସଜେଇ ଦବ ଗୋଟେ ଅରିଜିନାଲ ଫୁଲ ବାା ଦୋଳି କରିଦବ ଗୋଟେ ଆର୍ଟିଫିସିଆଲ ଆଉ ଗୋଟେ ପତ୍ର ଏମିତି କରିକି ତିନିଟା ଚାରିଟା ଦୋଳି। କରିବ ଚାରିଟା ଆ ମାନେ ମେଟେରିଆଲରେ ସଜେଇ ଦବ ଭଲ ଲାଗିବ। ଯୋଉ ଦୋଳି ପଡିବ ତାକୁ ସେ ଲୁଗା ଫୁଗାରେ ଗୋଡେଇକି ସଜେଇ ପାରିବ। କେତେ କଣ ଡିଜାଇନ ରେ ସଜା ହଉଛି ଏଗୁଡା ସବୁ ନିଜେ କରିଦବ ମିସ୍ତ୍ରୀ ନ ଦେଇେଇକି। ବଜେଟ ବି ବେଶୀ। ଏମତି ଇଜିଲି କାମ ହେଇଯିବ। ଆମର ଏପଟେ ରଜ ପାଇଁ ଏମତି କିଛି ନାହିଁ ବେଶୀ ସଜାସଜା ନାହିଁ। ଯଦି ତୁମ ସେପଟେ ଭଲ ହବ ତୁମେ ଇନଭାଇଟ କର ତାହଲେ ଆମେ ଯିବୁ ଆଉ।
ଆଉ ଟିକେ ଲାଇଟ୍ ସିଷ୍ଟମ ଟା ରାତିରେ ମାନେ ଭଲସେ ମାନେ କରିବେ ବୋଲି ପ୍ଲାନିଂ କରିଛନ୍ତି। ଗୋଟେ ଗଛଟେ ସେଇଠି ଅଛି। ସେ ଗଛ ଟାକୁ ଆମର ଭଲସେ ମାନେ ଡେକୋରେସନ କରିବେ। କହୁଥିଲେ ଏମିତି ମାନେ ଲିଚୁ ଫିଚୁ ପକେଇ କି ହଉ କି ମାନେ ଆଉ ଗୋଟେ ଚାନ୍ଦୁଆ ଟାଇପ ର ଯଉଟା ସଜାନ୍ତି। ଗ ଗଛ ମାନଙ୍କରେ ସେସବୁ ଜିନିଷ ବି ପ୍ଲାନିଂ କରଛନ୍ତି। କରିବ ବୋଲି ଆଉ ଆମର ରଜରେ ବି ଖାଇବାର ଆଇଟମ୍ ସବୁ ମାନେ କରିବ ବୋଲି ପ୍ଲାନିଂ କରୁଛନ୍ତି। ତିନି ଦିନି ଯାକ ଏମିତି ନର୍ମାଲ ଯେମିତି ଆମର ହୁଏ।
ହୁଁ।
କିନ୍ତୁ ଆର ବର୍ଷ ଏମିତି ନର୍ମାଲି ହେଇଥିଲା। ତ ଏଇ ବର୍ଷ ଆମର ତିନି ଦିନଆକ ଅଲଗା ଅଲଗା ସବୁ ଆଇଟମ କରିବୁ ବୋଲି ପ୍ଲାନିଂ ହେଇଛି। ଆଉ ସେଇଠି ବି ଆମର ଆମେ ସେ ଭାବିଛୁ ଏମିତି ସବୁ କରିବୁ ବୋଲି।
ପିଠା ପଣା କଣ କର।
ହଁ ପିଠାପଣା ଉପରେ କହିବାକୁ ଗଲେ ତ ଆମର ଏମିତି ପୋଡ ପିଠା ହୁଏ ଆଉ ରଜରେ ତ ଆରିସା ପିଠା ଆଉ କାକେରା ଆଉ ମୁଆ ପିଠା ଏମିତି ସବୁ ହୁଏ ଆଉ ମାନେ ମାନେ ମାମୁଁ ଘର ହେଉ କି ପିଇସି ଘର ସମସ୍ତେ ବନ୍ଧୁବାନ୍ଧବ ବି ଆସନ୍ତି। ସେମାନେ ବି ଆଣନ୍ତି ଆଉ ଆମେ ବି ତାଙ୍କୁ ମାନେ ତା ପ୍ରତିବଦଳରେ ଆମେ ବି କିଛି ତାଙ୍କୁ ଦେଇଥାଉ ଆଉ ଘରକୁ ବି ସବୁ ମାନେ ବହୁତ ବନ୍ଧୁବାନ୍ଧବ ଆସନ୍ତି ଆଉ ସମସ୍ତେ ବି ସମସ୍ତଙ୍କ ସହିତ ଦେଖା ସାକ୍ଷାତ ଗୋଟେ ହୁଏ ସମେସ୍ତଙ୍କୁ ଗୋଟେ ଖୁସି ଲାଗେ ମାନେ ଏଇସବୁ ପର୍ବ ରହିବା। ଦ୍ୱାରା ବି ମାନେ ଫାମିଲି ରେ ସମେସ୍ତଙ୍କ ସହିତ ଗୋଟେ ଭଲ ବଣ୍ଡିଂ ଆସେ ପ୍ରତିଟି ମେମ୍ବର ସମସ୍ତ ପ୍ରତି ଅମତୀରେ ତ ସମସ୍ତେ ବହୁତ ବେଶ୍ତ ରୁହନ୍ତି କିନ୍ତୁ ରଜ ହଉ କି ଅଷ୍ଟମୀ ହଉ କି ହୋଲି ମାନେ ଏ ସବୁ ଛୁଟି ଦିନରେ କଣ ସମସ୍ତେ ଆସନ୍ତି ସେଲିବ୍ରେଟ କରିବା ପାଇଁ। ଆଉ ୟ ଇଏ ତ ମାନେ ପର୍ବ ସେଲିବ୍ରେଟ୍ ହେବା ସହିତ ନିଜ ଲୋକଙ୍କ ସହିତ ବି ଆମର ଗୋଟେ ଦେଖା ସାକ୍ଷାତ ହେଇପାରେ ଏଇଟା ବି ଗୋଟେ ମାନେ ଭଲ ମାନେ ମାନେ କ୍ରିଏଟ୍ କରେ ଓରା ଗୋଟେ କ୍ରିଏଟ୍ କରେ। ତ ସେଟା ବି ଗୋଟେ ମାନେ ଭଲ ଲାଗେ। ଆଉ ତମର ସବୁ ଏମିତି ବନ୍ଧୁ ବଧୁବାନ୍ଧବ ଆସନ୍ତି ଘରକୁ ନା ଆସନ୍ତି
ହଁ ଆସନ୍ତି ବନ୍ଧୁବାନ୍ଧୁବ ନୂଆ ଡ୍ରେସ ତ ହବ ତିନି ଦିନଆଙ୍କ ନୂଆ ନୂଆ ଡ୍ରେସ ପିନ୍ଧା ହବ ନୂଆ ଶାଢୀ ଯିଏ ଯେମିତି ଯାହା। ଚଏସ୍ ଯାହା ସେଇୟଆ କରିବେ ପିନ୍ଧିବେ କିଛି ନାହିଁ ପିଠା ପଣା ବି ହବ ଯାହା ପସନ୍ଦ ଯେମିତି ପିଠା ସିଏ ଖାଇବେ ପାନ ଘରକୁ ବି ଆସ ଆସିବ ଛୁଆ ବୁଲିବାକୁ ବି ଆମର ଯାଆନ୍ତି କିନ୍ତୁ ଦୋଳି ପଡେ ଆମର ଘରେ ତ ଅଲରେଡି ଦିଟା ଦୋଳି ଅଛି ତାକୁ ଟିକେ ସଜା ଯିବ ଆଉ ବାହାର ପଟିକରେ ଦୋଳି ଯଦି ପଡିବ ବାହାରେ ପଡେ ଛୁଆ ଏମିତି ଯିବେ ଖେଳିବେ ବୁଝି ଭାତ କରନ୍ତି ଆସିବେ ଆମର ସ ନଣନ୍ଦ ମାନେ ଆସିବେ ଘରକୁ ଶାଶୁଘର। ଝିଅ ମାନେ ଆସନ୍ତି ନା ବେଶୀ ଆଉ ଛୁଆଙ୍କ ତ ଅଫିସ ଛୁଟି ହେଲେ ସମସ୍ତେ ଆସିବେ ସ୍କୁଲ କଲେଜ ତ ଛୁ ଘରେ ସ ସବୁ ରହିଥିବେ। ଖାଇବା ପିଇବା ଟିକେ ବେଶୀ ଭଲ। ସେ ହୁଏ ଆମେ ଘରେ ବି କରୁ ଘରେ ଡ୍ୟାନ୍ସ ଟିକେ କରିବୁ ଘରେ ସବୁ ଛୁଆ ନାଚ ଯିବେ ଘରେ ଆମେ କରୁ ସବୁ ଭଲ ଲାଗେ ଘରେ କରିବା ପାଇଁ। ଭଲ ସେ ଚାଲେ ଆଉ ପିଠା ପଣା ବି ବହୁତ ପ୍ରକାରର ହୁଏ ପୋଡ ପିଠା ମୁୂଆଁ ପିଠା। ଠା ଚିନି ଆରିସା ଗୁଡା ଆରିସା ସବୁ ପିଠା ପୁଣା ହୁଏ ଆହୁରି ପୁଣି ସେ ଯୋଉ ପୁର ଦିଆ ପିଠା ଖାଇବାକୁ ଭଲ ଲାଗେନି ବୋଲି ସେଥିରେ ମସଲା ପୁର ମାନେ ଆଳୁ ମଟ ମଟର କଷା ଏମିତି କରିକି ତାକୁ ପୁର ଦେଇକି ସାଧା ପିଠା ବି କରାହୁୁଏ। ମିଠା ପୁର ଦିଆ ହେଇକି ଯେ ନଡିଆ ପୁର ଦେଇକି ଛେନା ପୁର ଦେଇକି ପିଠା ହୁଏ ପୋଡ ପିଠା ପୋଡା ହେଇକି ରଖା ହେଇଥାଏ ଆମର ସ ସାହି ରେ ବି ପିଠା ପଣା ଦିଆଯାଏ ଲୋକ ସାହିରେ ବି ଆମ ଘରକୁ ଦିଅନ୍ତି ଭଲ ସେ ସବୁ ହୁଏ ବାସ୍ ସେମିତି ଗାଁ ମାନେ। ଦୋଳି ମହୋତ୍ସବ ଟାଇପ ତମେ ଯେମିତି କରୁଛ ପ୍ରୋଗ୍ରାମ କରୁଛ ସେମିତି ଏଇ ପାଖରେ ହୁଏନି ମାନେ। ଏଇ ଗାଁ ରେ ହୁଏନି କିନ୍ତୁ ଅନ୍ୟ ଗାଁ ମାନଙ୍କରେ ହେଇଥାଏ ଆଉ ଭଲ ଲାଗେ ଆମ ଛୁଆ ବି ଯାଆନ୍ତି ବୁଲିକି ଆସନ୍ତି। ତୁମେ ଟିକେ ବେଶୀ। ବ ଭଲ ଭାବରେ କରୁଛ ଏଠି ଟିକେ ଏମିତି ବେଶୀ ଇ ଏ ନା ହିଁ ପାଖାପାଖି ହଉ ଏଇଠି ଗାଁ ରେ ହଉନି ଆଉ ଏଇ ଗୋଟେ ଦିଟା ଗାଁ ଛାଡିକି ବଢ଼ିଆସେ। ସେ ହୁଏ ସଂକ୍ରାନ୍ତି ପଡେ ଆମେ ଯାଉ ମନ୍ଦିର ବାଟରେ ସବୁ ଦେଖୁ ଭଲ ଭଲ ଦୋଳି ପଡିଥିବ ସବୁ ଝିଅ ମାନେ ଦଳ ଦୋଳ ହେଇକି। ଥିବେ ସୁନ୍ଦର ସଜେଇଥିବେ ସବୁ ବ୍ୟାନର କରିକି ତାଙ୍କର ଫଟୋ ଲଗେଇଥିବେ ବହୁତ ଭଲ ଭାବରେ। ଆଉ କଣ ସପିଙ୍ଗ ତ କିଛି ହେଇନି ଆଉ ରଜ ପାଇଁ ହେଇନ କରିନା କିଣା କିିଣି ହେଇନି ସମସ୍ତେ କଣ ସବୁ ଆଣିବେ ଆଉ ନୂଆ କଲେକ୍ସନ ଆସିଲେ ସବୁ ଯୁଆ ଯାଇକି ଆଣିବେ ଏବେ ସବୁଠି ଅଫର ବି ରଖିଲାଣି ଆମର ଏଠି ନୂଆ ଖୋଲି ଯାଇଛି ଆହୁରି ଗୋଟେ ମାର୍କେଟ ଭଲ ଯେମିତି କିୁ ବଜାର ଥିଲା ଏବେ ତାକୁ ଗୋଟେ ନୂଆ କଣ କରିଦେଇଛି ସେ ସେ ଭଲ ଆମେ ରଖୁଛି ସବୁ କଲେକ୍ସନ ନୂଆ ନୂଆ ଖୋଲିଲେ ସବୁ ନୂଆ ନୂଆ କଲେକ୍ସନ ଆସ ନ ଛୁଆ ସବୁ କହୁଥିଲେ ସେଇଠୁ ଯାଇକି ସପିଙ୍ଗ କରିବେ
ନା ଆଗକୁ ତ ବହୁତ ସମୟ ବି ଅ ମାନେ ଆଇଥ ତ ମାନେ ରଜ କହିବାକୁ ଗଲେ ଆହୁରି ହଁ ମାନେ ପାଖାପାଖି ଆହୁରି ତେର। ଚଉଦ ଦିନ ସମୟ ଅଛି ତ ଆରାମସେ ବି ନିଜ ହିସାବରେ ମାନେ ମାର୍କେଟିଂଟା। କରିହବ ଆଉ ସମୟ ନଥିଲେ କଣ ବାଧ୍ୟତାମୂଳକ। ଦେନ୍ ଦେନ୍ ସେମିତିରେ ଆଣିହବ କିନ୍ତୁ ଏବେ ହାତକୁ ଯେହେତୁ ସମୟ। ଅଛି ଆମେ ଆରାମସେ ସବୁ ଜିନିଷ ଭଲସେ ଦେଖ। ଦେଖିକି ଆଣିପାରିବା ସେ ଡ୍ରେସ ହଉ କି ଯେକୌଣସି ଜିନିଷ। ହଉ ଆଣିପାରିବା।
ହଁ ହଉ ରଖୁଛି ଆ ଟିକେ କାମ ଅଛି ହଁ।
ଅ ହଉ ହଉ ମୁଁ ତାହେଲେ ତମକୁ ଫ୍ରି ହେଇକି ନହେଲେ କେତେବେଳେ କଲ କରିବି ଆଉ।